ହାଲୋ। ହାଲୋ ହଁ। ଜେ ହାଲୋ ଜୟ ଜଗନ୍ନାଥ।
ଅଁ।
ଜୟ ଜଗନ୍ନାଥ।
ଜୟ ଜଗନ୍ ନା ନା।
ଆଉ ହଁ।
ହାଁ ଆଉ କଁ କରୁଛ।
ଏଇଠି ବସିଥିଲି ତମେ କଣ କରୁଚ।
ବଇଚୁ ଆଉ।
ହଁ ମୁଁ ପୁରୀରେ ରହିଛି। ପୁରା ଭଗ ଭଗବାନଙ୍କ ପାଖରେ ତାପରେ ଏ ତାପରେ ମୋର। କିନ୍ତୁ ଇଛା କଣ କହିଲ ସବୁ ଡିଷ୍ଟ୍ରିକ୍ଟ ବୁଲିବି। ସବୁ ଡିଷ୍ଟ୍ରିକ୍ ମାନେ ଜିଲ୍ଲା। ତାପରେ ଯେତେ ସବୁ ସ୍ଥାନ ଅଛି ଦର୍ଶନୀୟ ସ୍ଥାନ ହଉ। ଭଗବାନଙ୍କ ସ୍ଥାନ ସବୁ ବୁଲିବି। ଏତେ ପସନ୍ଦ କୁହନ୍ତୁନି।
ଆଉ ପୁରୀର ଟିକେ କଣ ସ୍ପେଶାଲିଟି ଅଛି ଟିକେ ମୋତେ ଜଣେଇଲ।
ପୁରୀରେ ତ ଆମର ଆରାଧ୍ୟ ଭଗବାନ ଶ୍ରୀ ଜଗନ୍ନାଥ। ଠାକୁର ତାଙ୍କର ରଥଯାତ୍ରା ଆମର ବହୁତ ପ୍ରସିଦ୍ଧ ଯୋଉଟା କି ବିଶ୍ଵ ପ୍ରସିଦ୍ଧ ରଥ। ଯାତ୍ରା ତେଣୁ।
ରିସେଣ୍ଟ ଗୋଟେ ଯାଇଛି ଦେବ ସ୍ନାନ ପୂର୍ଣ୍ଣିମା ନା ଏମିତି ସମଥିଙ୍ଗ କଣ ଜେଷ୍ଠ ପୂର୍ଣ୍ଣିମା କୁଆଡେ ଯାଇଛି।
ହଁ ତାପରେ ଏବେ ଭଗବାନ ବି ତାଙ୍କୁ ଜର ହେଇଛି ଅଣସଣ ଘରେ ଅଛନ୍ତି। ଅଣସର ଘରେ ଅଛନ୍ତି।
ମାନେ ତମେ ବି ତ ଏବେ ଦର୍ଶନ କରି ପାରୁନଥିବ ଠାକୁରଙ୍କୁ।
ନା ନା ଆମେ ବି ଆଜି ମା ମଙ୍ଗଳାଙ୍କ ମନ୍ଦିରକୁ ଯାଇଥିଲୁ। ସେଠି ବି ଭଗବାନ ଜଗନ୍ନାଥ ଅଛନ୍ତି ଯୋଉଠି ବି ଜଗନ୍ନାଥ ଠାକୁର ରୁହନ୍ତୁ। ସେଠି ଯାହା ପୁରୀ ମନ୍ଦିରରେ। ଯାହା ବି ନୀତି ହୁଏ। ସେଇଟା ମନାଯାଏ। ମାନେ ଆମ ପୁରୀ ସାରା କଣ ଓଡିଶା ସାରା କଣ? ସେଟାକୁ ମନାଯାଏ। ଭଗବାନଙ୍କର ଯୋଉ ନିତ୍ ତିକାନ୍ତି ସେଟା ହୁଏ। ଆଉ ଜର ହୋଇଛି। ତା'ପରେ ଯୋଉଦିନ ତା ମେ ଭଗବାନ ଅଛି ତାଙ୍କର।
କେତେ ଦିନ ମାନେ ରହିବେ? ଏ ଯୋଉ କୋଉ ଗୋଟେ କଣ କହୁଥିଲ, ଅଣସର ଘରନା କଣ?
ଅଁ ମୋର ଠିକ୍ ସେ ମନେ ପଡୁନି, ନଅ ଦିନ କି ସାତ ଦିନ ଗୋଟେ କଣ ରୁହନ୍ତି? ବାକି ଜର ରୁ
ଆନ୍ତି ତାଙ୍କ ପିଇସି ନାନିଙ୍କ ଘରକୁ।
ହଁ, ନାଇଁ ଏଇ ଯୋଉ ଜର ମନେ ପଡୁନି ଠିକ୍ ସେ ଏଇ ସମୟରେ ଆମର ଆଉ ଜଣେ ଠାକୁର ଅଛନ୍ତି, ଅଲାର ନାଥଙ୍କୁ ଯାଇକି ଡ୍ରର୍ଶନ କରନ୍ତି ସମସ୍ତେ।
ମାନେ ଇଏ ଠାକୁରଙ୍କୁ ନ ଦେଖିକି ତାଙ୍କୁ କହିପାରିବେ। ହଁ, ହଁ, ଜାଣିଚି।
ଅ, ହଁ ଯାଇଛ ନା ଅଲରନାଥ!
ଅଲାରନାଥ୍ ହଁ, ହଁ ଥରିଏ ଯାଇଥିଲି।
ହଁ, ତମେ ଯାଇଥିଲ। ମତେ ଥରେ କହୁଥିଲ। ତମେ ସବୁ ଯାଇଥିଲ। ତମ କଲୋନୀରୁୁ ସବୁ ଆଣ୍ଟି ମାନଙ୍କ ସହ
ହଁ, ଯାଇଥିଲେ।
ଅଲାରନାଥ ଯାଇଥିଲ।
ହଁ, ଯାଇଥିଲୁ। ଦର୍ଶନ କରିକି ଆସୁ ସୁ ସାତପଡା ସିଆଡେ ସବୁ ବୁଲିଥିଲୁ।
ହଁ, କଣ କଣ ବୁଲିଲ, କଣ କଣ ଦେଖିଲ କହିଲ?
ସେଠି ବୁଲିଚି ମୁଁ, ଯାଇଥିଲି ସାତପଡା ଯାଇଥିଲୁ। ସାତପଡା ରୁ ଅଲାରନା ସାତପଡାକୁ ଯାଇଥିଲୁ। ଆମେ ମେନ୍ କଥା ଦେଖିବାକୁ କଣ? ସେଠି ବହୁତ ଡଲଫିନ୍ ଦେଖାଯାଆନ୍ତି।
ହଁ ହଁ ହଁ।
ହଁ, ବାସ୍ କିନ୍ତୁ ଡଲଫିନ୍ ସେଠି ଆମ ଦେଖି ଦେଖି ପାରିଲୁନୁ। ମୁଁ ବହୁତ ସାରା ବିଦେଶୀ ପକ୍ଷୀକି ଦେଖିକି ଆସିଲି। ଭଲ ଲାଗିଲା ସେ ଜାଗା ଟା। ଆରେ ଭାଇ ମେନ୍ କଥା ହଉଛି, ସବୁଠୁ ଡେଞ୍ଜରିୟସ୍ ଜିନିଷ ହଉଛି କଣ କହିଲ? ଡଙ୍ଗା! ମୁଁ ଆଉ ମୋର ଦିଦି ଜଣେ ଯାଇଥିଲୁ। ମାନେ ଲୁନି ବାଲା ସମୟ ଯାଇଥୁଲୁ। କିନ୍ତୁ, ଦିଦି ମୁଁ ଗୋଟେ ଜାଗାରେ ସାଙ୍ଗ ହେଇକି ବସିରୁ। ଅଁ ମାନେ ଆମେ ଏ ଦିନ କେମିତି ପ୍ରେ କରିଥାଉ, ଭଗବାନ୍! ଏଇ ଜାଗାରୁ ଆମେ କେତେ ବଚିକି ଆସିବୁ? ଡଙ୍ଗାରେ ବସିଥିଲୁ ନା, ଯେହେତ୍ ମତ୍ ତେ ମାନେ ପ୍ରବଳ ଭୟ। ମୁଁ ମରିଯିବି ସେ ଡଙ୍ଗାରେ ବସିଲେ। ତଥାପି ଆମେ ଦି ଜଣ ବୋଉ ମାନେ ନି ଯଉ ଜାବୁଡା ଜାବୁଡି କରିକି ଭାଇ ବଚି, ମାନେ ବସିଥିଲୁ ସବଠୁ ବଡ କଥା।
ଓହୋ।
ଯେହେତୁ ପଇସାଟା ଦେଇଛୁ ପୁଣି ତାକୁ ଆଉ କଣ କରିବୁ? ଯିଆକୁ ତ ପଡିବ! ଏନ୍ଜୟ ବି ବହୁତ କଲୁ ମାନେ ସେ ଯୋଉ ଯେତେବେଳେ ବୋଟ ଟା ଚାଲୁଥାଏ, ତାର ମଟର ସାହାଯ୍ୟରେ ଯୋ ପାଣି ଟା ଉପରକୁ ଆସୁଥାଏ, ସେଟା ଆମ ଉପରେ ଖାଲି ପଡୁଥାଏ। ମାନେ ବହୁତ ଭଲ ଲାଗୁଥାଏ, ବହୁତ ସାରା ଚଢେଇ ଦେଖିଲୁ। ତାକୁ ଖାଇବାକୁ ବି ଦେଲୁ, କିନ୍ତୁ ଦୁଃଖ ଟା ଏଇଟା କି ଡଲଫିନ୍ ହିଁ ଦେଖିପରିଲୁନି।
ଓ ହଉ ପରବର୍ତ୍ତୀ ସମୟରେ ଯିବ ଆଉ।
ହଁ, ତା'ପରେ ଅଲ୍ଲାରନାଥ ଯାଇଥିଲୁ।? ଯୋଉଟା ତମେ କହିଲ ଅଲ୍ଲାରନାଥ, ଅଲାରନାଥ ମନ୍ଦିର ଯାଇଥିଲୁ, ସେଠି ବହୁତ ସାରା ଗାଈ ମାନେ ମନ୍ଦିରରେ ମାନେ ଏମିତି କିଛି ନିୟମ ନାହିଁ। ମାନେ ଗାଈ ପଶିବେନି, ଇଏ ପଶିବେନି, କିନ୍ତୁ ବହୁତ ସାରା ଗାଈ ମୁଁ ଦେଖିଥିଲି ତା ଭିତରେ। ଚାରିଟା ଦ୍ଵାରରେ ଚାଏ ମାନେ ଗେଟ୍ ସେପଟେ ଖାଲି ଗାଈ ବୁଲୁଥିବେ। ଅଲାରନାଥ ତାଙ୍କ ବିଷୟରେ ବି ଶୁଣିଲି କଣ ଶିଖିଲି। କ ଏମିତି କଣ ପ୍ରଥା ପ୍ରଥା ଥିଲା କଣ କ୍ଷୀରି ଖାଇଥିଲେ ନା କଣ ହାତ ଜଳି ଯାଇଥିଲା। ଏମିତି କଣ ବହୁତ ସାରା ଜିନିଷ ଜାଣିଲି ମୁଁ ବେଶୀ କିଛି ସେ ବିଷୟରେ ଜାଣିନି। ତଥାପି ଏଇ ବିଷୟରେ ଟିକେ ଟିକେ କଣ କହୁଥିଲେ ସେମାନେ। ବହୁତ ମଜା କଲୁ ସେଦିନ ବୁଲାବୁଲି କରି ବୁଲିକି ଆସିଲୁ ଆଉ।
ହୁଁ।
ଆଉ ତମେ ତମେ ତ ଯାଉଥିବ ତମକୁ ଆଉ କଣ କହିବି ତମେ ଯାଉଛ କି ତମେ ଯାଉଥିବ ଯେହେତୁ ସେଠି ରହୁଛ ପୁରୀ ପାଖରେ।
ପୁରୀ ହଁ ପୁରୀ ପାଖେ ରହୁଛୁ ପୁରୀ ଆମେ ଯାଉ।
ହଁ।
ପୁରୀ ଆମେ ଯାଉ ଯେହେତୁ ଆମର ଭଗବାନ ଅଛନ୍ତି ଆମର ବି ବହୁତ ପରୀକ୍ଷା ବି। ପଡ଼େ ପୁରୀରେ ଯେତେବେଳେ ବି ଯାଉ। ସମୟ ଯେତେବେଳେ ସରିଯାଏ ପରୀକ୍ଷା ଦର୍ଶନ କରିକି ଆସୁ। ବାକି ଏବେ ଯାଇଥିଲୁ ମୋ ନଣନ୍ଦ ମୁଁ ତାପରେ ଆମର ପିଇ ଶାଶୁ ଦି ଜଣ ତାପରେ ଆମ ଶାଶୁ ମା। ଆମେ ଚାରି ପାଞ୍ଚ ଜଣ କାର ରେ ଯାଇଥିଲୁ ତାପରେ ହଁ ଯୋଉ ଦଶହରା ଛୁଟି ପରେ। ଗୋଟେ ପଡେନି ଯୋଉ ଦିନ ସ୍କୁଲ ଓପନିଂ ଡେ ଟା ଆରମ୍ଭ ଦିନ ନା। ସେଇଦିନ ଯାଇଥିଲୁ ଆଉ ମୋ ଝିଅ ସହିତ ଯାଇଥିଲୁ। ବାକି ଆମେ ଟିକେ ଭଗବାନଙ୍କୁ ଆମର ଶଶୁର ଏକ୍ସପାୟାର କରି ଯାଇଥିଲେ। ଆମର ନିୟମ ଅଛି ଯେ ବର୍ଷକ ପର୍ଯ୍ୟନ୍ତ ତମେ କୌଣସି ମନ୍ଦିର ଯାଇପାରିବନି ହଁ। ତେଣୁ ବର୍ଷକ ପରେ ନିହାତି ତମେ ଟିକେ ଭଗବାନ ଜଗନ୍ନାଥଙ୍କୁ ଯାଇ ଦର୍ଶନ କରିବ। ଯେବେ ବର୍ଷ ପୁରୀ ଯିବ ଆଉ ସେଥିପାଇଁ କି ଆମେ ଆମ ଶଶୁରଙ୍କର ସବୁ କାମ ହଁ ଏବେ ଦେଢ ବର୍ଷ ଖଣ୍ଡେ ହେଇଗଲାଣି ବାକି ସେ ଯୋଉ ବର୍ଷ ଟା କମ୍ପ୍ଲିଟ ହେଲା ଶେଷ ହେଲା ଆମର ସବୁ ଶ୍ରାଦ୍ଧ ହେଲା ପିଣ୍ଡ ଦିଆ ହେଲା ସବୁ ହେଲା ତାପରେ ଆମେ ସବୁ ହଉ ମିଶିକି ଗଲୁ ସେଠି ଆ ଏବେ ତ ଚାରି ଦୁଆର ଖୋଲି ଯାଇଛି। ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ତେଣୁ ଆମେ ଉତ୍ତର ଦ୍ଵାର ପଟେ ଗଲୁ। ସେଠୁ ତା ପୂର୍ବରୁ ତମେ ବ୍ୟାଗ ଭ୍ୟନିଟ ଫ୍ୟାନିଟ ସବୁ ରଖିଦେଇକି ବି ଯିବ ସେ ଭିତରକୁ ବି ଫୋନ ଆଲାଉ ନାହିଁ ହଁ ରଖିଦେଲୁ ଚପଲ ଫଲ ଫଗଲ ସବୁ ତାପରେ ଗଲୁ ଲାଇନ ରେ ଗଲୁ। ତାପରେ ଯେହେତୁ କଣ କହନ୍ତିନି ଜଗନ୍ନାଥଙ୍କୁ କିଏ ବା ନ ଜଣେ କିଏ ବା ନ ଆସେ ତେଣୁ ବହୁତ ଭକ୍ତଙ୍କର ସମାଗମ ହେଇଥିଲା। ଆଉ ତାପରେ ବହୁତ ଲାଇନ ବାନ୍ଧିକି ଗଲୁ ଧାଡିରେ ଗଲୁ। ତାପରେ ଭିତରକୁ ଯାଇକି ବହୁତ କଷ୍ଟରେ ଠେଲ ଗଲା ଭିତରେ ତେଣୁ ଭଗବାନଙ୍କୁ ଟିକେ ଦେଖିଲୁ ଆତ୍ମା ଶା ନ୍ତି ହେଇଗଲା ତେଣୁ କୁହନ୍ତିନି କାଳିଆର ଡୋରି ନ ଲାଗିଲେ କେହି ତା ପାଖକୁ ଯାଇପାରିବେନି ଆଉ ମାନେ ଆଖିରୁ ବି ଅଟମେଟିକି କାହିଁକି କେଜାଣି ଲୁହ ଆସିଯାଏ ତାଙ୍କ କଥା ଭାବିଲେ ତାଙ୍କ ପାଖକୁ ଗଲେ ସତେକି ମଣିଷର ସବୁ କିଛି ଭଗବାନ୍ ସେଇଟା ଅନୁଭବ ହୁଏ। ତାପରେ ସେଠୁ ଆସିଲୁ ତାପରେ ଆସିକି ସେଠୁ ଟିକେ ଆନନ୍ଦ ବଜାର ଆଉ ଯେତେବେଳେ ସେଠି ତ ପୁରୀରେ ତମେ ଯଦି ଭଗବାନ୍ ଙ୍କର ଜାଗା ବୁଲିବ ମିନିମମ୍ ଯଦି ଭଗବାନଙ୍କର ସବୁ ଜାଗା ତମେ ଦେଖିବ। ତମକୁ ଦୁଇରୁୁ ତିନି ଦିନି ଲାଗିଯିବ କାରଣ ଏ ତେ ଜାଗା ଅଛି ତା ଭିତରେ ଆନନ୍ଦ ବଜାରଠୁ ଆରମ୍ଭ କରି ଏବେ ତ ସରକାର ଏତେ ଡେଭଲମେଣ୍ଟ କରିଚନ୍ତି ତାର ସୀମା ନାହିଁ। ମାନେ ଜଗନ୍ନାଥ ମନ୍ଦିରର ବୋହୁତ ଉନ୍ନତି ହେଇଚି। ଆଉ ଆଗଠାରୁ ଆହୁରି ବୋହୁତ୍ ଚିତାକର୍ଷକ ହେଇଯାଇଚି। ଚାରିପାର୍ଶ୍ଵଠୁ ଆରମ୍ଭ କରି ସବୁ କିିଛି। ଆନନ୍ଦ ବଜାର ବୁଲିଲୁ ତାପରେ ସେଠୁ ହଁ। ହଁ ହଁ ସ୍ନାନ ମଣ୍ଡପ ସବୁ ବୁଲିଲୁ। ସ୍ଵର୍ଗଦ୍ଵାର ପାଖ କୁ ଗଲୁ ତାପରେ
ଆ ମୋର ତ ଡୋରି ଲାଗିନି ଆଉ।
କଣ ହେଲା?
ମୁଁ କହିଲି ମୋର ତ ଡୋରି ଲାଗିନି ଆଉ ଲା
ଲାଗିବ ଲାଗିବ ନିହାତି ଲାଗିବ। ଆମେ ତ ଏବେ କାର୍ ରେ ଯାଉ ଚେ ମଟର୍ ସାଇକେଲ୍ ରେ ଯାଉଚି ଅବ ମାନେ ବିଭିନ୍ନ ପ୍ରକାର ଟ୍ରାଭେଲିଙ୍ଗ୍ ପାଇଁ ସୁବିଧା ହେଇଗଲାଣି। ଆମ ଜେଜେବାପା ହେରିକା ଯେତେବେଳେ ଥିଲେ। ବିଶ୍ଵାସ କରିବନି ସେମାନେ ଚାଲି ଚାଲି ପୁରି ଯାଉଥିଲେ।
ହେ ଭଗବାନ।
ଓ ଗାମୁଛାରେ ଦିଟା ଚୁଡା ଏମିତି ବାନ୍ଧି ଦେଇଥିବେ ଚୁଡା ଗୁଡ। ବାଟେରେ ଭୋକ ଲାଗିଲେ ଚୁଡା ଗୁଡ ଟିକେ ଖାଇଦେବେ। ପାଣି ଟିକେ ପିଇଦେବେ ପୁଣି ଚି-ଚାଲିଲେ ମାନେ ଦେଖ ଭାବ କେତେ ଭଗବାନଙ୍କର କେତେ ଇଏ ଲୋକମାନଙ୍କର କେତେ ଭଗବାନ ପ୍ରତି ନିହତ। ସେମାନେ ଚାଲି ଚାଲି ପାଦରେ ଯାଉଥିଲେ ଆଉ ଶଗଡରେ ମଧ୍ୟ ଯାଉଥିଲେ। ତେଣୁ ଏମ୍ ସେମାନେ ପାଦରେ ଚାଲି ଚାଲି ସେମାନେ ଭଗବାନଙ୍କୁ ଦର୍ଶନ କରୁଥିଲେ। ସେମାନେ ଦିନେ ଦୁଇ ଦିନ୍ ଲାଗେ ତାଙ୍କୁ ସେମାନେ ଯାଆନ୍ତି। ଆଉ ଯାହା ହୋଉ ଭଗବାନ ଏବେ ତ ସବୁ ପ୍ର ଏବେକାର ଜି ବିଜ୍ଞାନ ଦୃଷ୍ଟିରୁ ଯେହେତୁ ସୁବିଧା ହେଇଗଲାଣି।
ହୁଁ।
ତେଣୁ ଆମେ ମାନେ ଯାଇ ହଁ। ଆରାମ୍ ସେ ଯାଇପାରୁଚେ। ଆମେ ଗୋଟେ ଘଣ୍ଟାରେ ଯାଇକି ଉଁ ଉଁ ଭଗବାନଙ୍କ ପାଖରେ ପହଞ୍ଚି ପାରୁଚେ।
ହଁ।
ହୁଁ ଆଉ ଗୋଟେ ବଡ କଥା ଥିଲା ସରକାର ଏବେ ଯୋଜନା କରିଦେଇଚନ୍ତି। ଆମର ଏଇଠୁ ଶ୍ରୀ ଜଗନ୍ନାଥ ବସ୍ ଗୋଟେ ଅଛି ଅଁ ସେ ବସ୍ ଟା ପୁରା ତମେ ଯାଇକି ପୁରିରେ ଓହ୍ଲେଇବ ତମକୁ ସେଇଠୁ ସରକାର ସୁବିଧା କରିଚନ୍ତି। ତମେ ସେଇ ଯୋଉ ବସ୍ ଷ୍ଟାଣ୍ଡ ସେଇଠୁ ଭଗବାନଙ୍କ ପାଖକୁ ପୁରା ବଡ ଦାଣ୍ଡରେ ନେଇକି ମଧ୍ୟ ଯୋଉ ଆମର ଆ ଯୋଉ ବେଟ୍ରୀ ଅଟୋ ଉଡା ଅଛି। ଏଁ ଖୋଲା ଅଟୋଗୁଡା ସେଇଥିରେ ତମେ ବ ସିକି ମାନେ ପୁରା ଫ୍ରି ଫ୍ରି ଅଫ୍ କଷ୍ଟରେ ଯାଇକି
ଆଉ ଏଇ ଯୋଉ ବସ୍ ରେ ଯାଉଚ କେତେ କଣ ଚାର୍ଜେସ୍ ନୋଉଚି?
ବସ୍ ରେ ଏସିି ବସ୍ ଅଛି ମାନେ ଆଉ ବେଶୀ ହଁ ଖୁନ୍ଦାମଡା ନାହିଁ ଖୁନ୍ଦାମଡା ନାହିଁ ଅ ଏଇଟି ରୁପିଜ୍ ଅଛି। ଅଶି ଟଙ୍କା ଅଛି ଆଉ ଆମେ ଯଦି ଡିଜିଟାଲରେ ଦବା ମାନେକର ଫୋନ୍ ପେ ରେ ଦେଲେ କି ଗୁଗଲ୍ ପେ ରେ ଦେଲେ। ତମକୁ ଦଶ ଟଙ୍କା ରିହାତୀ ଦଶ ଟଙ୍କା ରିହାତୀ ହେଲା। ହଁ ଏମିତି ବି ଅଛି ସୁବିଧା ସବୁ ପ୍ରକାର ଅଛି ଆଉ ଗଲୁ।
ଆଉ ଜଗନ୍ନାଥ ପାଖକୁ ଯିବା ପୁରା ସହଜ ହେଇଗଲା ଆଉ।
ହୁଁ ନାଇଁ ସରକାର ଏବେ ସବୁ ସହଜ କରିସାରିଲଣି ଆଉ ଜଣଙ୍କୁ କିଛି ଅସୁବିଧା ତମେ ଚାହିଁଲେ ବି ଏକା ବସିଲ ଆମ ଘର ଦୁଆର ମୁହଁରୁ ବସ୍ ଯାଉଛି। ଆମେ ଯଦି ଚାହିଁବୁ ବସ ରେ ଗଲୁ ସେଠି ପହଞ୍ଚିଲୁ ଆରାମସେ ଦର୍ଶନ କରି ପୁଣି ହୁଁ ରିଟର୍ଣ କରିପାରିବୁ, ଭଗବାନ ପାଖକୁ ଯିବା କଥା ହେଲା।
ଯିବା ଆଉ ଆଉ ତମେ ସବୁଆଡେ ବୁଲିଲ ଗୋଟେ ମେନ୍ ଜାଗା ତ ବୁଲିଲନି। ସମୁଦ୍ର, ସମୁଦ୍ର କୂଳ ଯାଇନ? ଆ ତାକୁ ଆଉ ଛାଡି ହେଇଥିବ ନା।
ପୁରୀ ଜିଲ୍ଲା ମାନେ ଆମର ହଉଛି ଫେମସ ହଉଛି ଉଁ ସି ବିଚ୍। ଆଉ ପୁରୀଠୁ ମାନେ ପୁରୀ ଟା ପୁରା ହିଁ ସମୁଦ୍ର ଦାଢରେ। ଭଗବାନ ବି ସମୁଦ୍ର ଦାଢରେ ଅଛନ୍ତି ପୁରା ପାଖରେ ଅତି ନିକଟରେ। ଯାଇଛୁ ଯାଇଛୁ ଯାଇଛୁ ଏଞ୍ଜୟ କରିଛୁ। ଆଉ ମତେ ଟିକେ ପ୍ରାକୃତିକ ପରିବେଶ ବହୁତ ଭଲ ଲାଗେ ଉଁ ବିଶେଷ କରିକି ବିଶେଷ କରି ସମୁଦ୍ର ତ ବହୁତ ପ୍ୟାରା ହେଲା। ଆଉ ମୁଁ ତ ପିଲାଦିନେ ବହୁତ ସମୁଦ୍ରରେ ଗାଧୋଇଛି ଖେଳିଛି ତାପରେ ଯୋଉ ଡଙ୍ଗା ପାରିହଟା ଆଉ ମ ମତେ ସବୁଠାରୁ ବଢିଆ ଲାଗେ। ମୁଁ ଡଙ୍ଗା ପାରି ଆଉ ଡଙ୍ଗା ପାର ହେଇଛି ତାପରେ ଆ ଯୋଉ ମାନେ ବେ ବେଳେ ବେଳେ ଆମର ଯୋଉ ବନ୍ଧୁଙ୍କ ଘରକୁ ଗଲା ବେଳକୁ ନଈ ପଡେ। ଯୋଉଟା କି ଏବେ ବ୍ରିଜ ହେଇଛି, ସେତେବେଳେ ବ୍ରିଜ ନଥିଲା ପୋଲ ଏବେ ସବୁ ହେଇଗଲାଣି ନଥିଲା। ତ ନଈ ରେ କଣ ଜୁଆର ଆସେ ଗୋଟେ ସମୟରେ ପୁରା ପାଣି କମିଯାଏ। ହୁଁ ଯେତେବେଳେ ପାଣି କମି ଯିବ ଆମେ ଏପାରି ରୁ ସେପାରିକି ମାନେ ମାନେ ନିଜେ ଏପାରିରୁ ସେପାରି ମାନେ ବିନା ଡଙ୍ଗାରେ ବି ଯାଇଛୁ ନଈ ପାର ହେଇକି ହେଲେ ବନ୍ଧୁଙ୍କ ଘରେ ପହଞ୍ଚିଚୁ।
ସାହସ ତମର ଆଉ।
ହୁଁ ଆଉ ସେତେବେଳେ ବି ଆମେ ଚାଲି ଚାଲି କରି ବନ୍ଧୁ ଘର ଯାଉ।
ହୁଁ ହୁଁ ହୁଁ ଅ ହଉ।
ହଉ ଆଜି ତ ସମୟ ହେଇଗଲାଣି ଆମେ ପରେ କଥା ହବା ହେଲା।
ଠିକ ଅଛି ହଁ ହଁ ହଁ। ମାଟି